ହଁ ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା। କଣ କରୁଛନ୍ତି?
ବସିଚି ଆଉ।
କିଏ କିଏ?
ସମସ୍ତେ।
ତଥାବି କିଏ କିଏ?
ହୁଁ।
ଆଉ ଆପଣଙ୍କର ସବୁ କିଏ କିଏ ଅଛନ୍ତି?
ମୋର ବାପା ଅଛନ୍ତି। ମାମା ଅଛନ୍ତି। ଭାଇ ଜଣେ ଅଛନ୍ତି। ମୁଁ ବଡ ଓ ସାନ।
ଓ ହୋ।
ସେ ତାଙ୍କର ଜବ କରୁଛନ୍ତି। ମୁଁ ଚାଷ ବାସ କରୁ
ହ ଚାଷ ବାସ ତାହଲେ କରୁଛନ୍ତି ଆପଣ ଚାଷ ଧାନ ଚାଷ କରୁଛନ୍ତି?
ଧାନ ଚାଷ କରୁଛି। ମୁଗ ଚାଷ କରୁଛି। ଚି ଆଉ ବିରି ବି କରୁଛି। ସୋରିଷ କରୁଛି ହର ହରଡ଼ କରୁଛି। ଚି ମାନେ ଯେତେ ଅଛି ସବୁ କରିଦଉଛି। ହଁ ଫସଲ ବି ବାରିରେ ବି ଫସଲ ସବୁ ଲଗେଇଚୁ।
ହୁଁ ଆ ସବୁ ବିକ୍ରି କରୁଛନ୍ତି ବୋଧେ?
ଉଁ ନା ନା ଘରେ ଖାଇବା ମୁତାବିକି ହଉଛି ବାରି ରେ ସବୁ। ଆଉ ଏ ଯୋଉଁ ଯୋଉଁ ମୁଗ ବିରି ହରଡ଼ ସୋରିଷ ଏସବୁ ବିକ୍ରି ପ୍ରପୋଜାଲରେ ହଉଛି।
ଓ ହୋ। ହଁ ତାହାଲେ
ହଁ
ଭଲ ଆଉ ଚାଷ ବାସ କଲେ ଆଜିକାଲି ତ ଖାଇବାକୁ ନା ଆଜିବି ବହୁତ ରେଟ ଆଜିକାଲ ଜିନିଷ ଘରେ ଚାଷ ବାସ କରି ଖାଇବାଟେ ବି ଭଲ।
ହୁଁ।
ଆଉ ଧା-ଧାନ ଚାଷ ହେଲାଣି ନା ନାହିଁ ଆପଣଙ୍କର?
ନାଇଁ ଏବେ ସବୁ ବର୍ଷା ତ ନାହିଁ ବର୍ଷା ତ ବହୁତ କମ ହଉଛି ଆମକରେ। ଆ ପାଣି ମଡେଇକି ଲୋକ ଯାହା ଗଜେଇକି ପାଣି ମଡେଇ ଦଉଛନ୍ତି। ଆଉ କିଏ ଖରଡି ପକେଇ ଦଉଛି।
ହଁ।
ଆଉ ତମ ଆଡେ କଣ କେମିତି ଚାଷ ବାସ କରୁଛନ୍ତି ସବୁ?
ତ ଚାଷ ଆ ଭଲରେ ତ-ତଳି ତ ଚାଲିଛି ଧାନ ବୁଣା ହଉଛି। ଆଉ ଧାନ
ଉଁ ମାନେ ବୁଣା ହଉଛି ବୋଲି କଣ ମାନେ କେମିତି?
ଟ୍ରାକ୍ଟରରେ ଟ୍ରାକ୍ଟର। ନାଇଁ ନାଇଁ ଟ୍ରାକ୍ଟର ଧାନ ବୁନା ଅଛି। ହଳ ଯୀ ହଳ ତ ଆଜିକାଲି କେଇ ଧରୁନାହାନ୍ତି। ସବୁ ଟ୍ରାକ୍ଟର ବାହାରିଲାଣି ମେସିନ୍ ତ ସବୁ ଟ୍ରା ତରେ ହଳ ଧଉଛନ୍ତି ଆଉ ହଁ ବୁଣା ଏଇନେ ଚାଲିଚ ତ ହଳଦ ଧରିକି ସବୁ
ନା ବୁଣା ବୁଣା ମା ବୁଣା ମାନେତା ମାନେ କଣ? ସେ ଯଉ ଧାନ ଟା ନେଉଛନ୍ତି ବିଲରେ ପକେଇ ଦଉଛନ୍ତି। ମାନେ ଆମେ ଆମେ ଯୋଉଟା ନେଇକି ତଳି ପକଉ ତଳି ପାଇଁ ପକଉଛେ ବିଲର ପକେଇଦଉଛନ୍ତି।
ହଁ ଡାଇରେକ୍ଟ ବିଲରେ ମାନେ ବିଲରେ ପକେଇ ସାରିଲା ପରେ ମାନେ ଯୋଉ ମାନେ କ କରୁଚନ୍ତି ସପୋଜ ଆମର ଧାନ ଯିଏ ଚା ଡାଇରେକ୍ଟ ତଳି ଦଉ ପକଉଛନ୍ତି। ସେମାନେ ଆଉ ଯୋଉ ଖେଳୁଆ କରୁନାହାନ୍ତି ସେଠି ବାଛ ବା-ବାଛୁନାହାନ୍ତି। ଡାଇରେକ୍ଟ ସେ ଆଉ ମୁୁଣ୍ଡ ଖାଲି ଖେଳୁଆ ହଉଛି ସେଇଟା। ଆଉ ସେମାନେ କରିବେନି ବାଛିବେନି ଆଉ। ଆଉ ଏଟାରେ କଣ ଯୋଉଟା ଆମେ ଧାନ ଗୁଣୁ ସେଟା ବାଛ -ବାଛା ହବ ତାର ଖେଳୁଆ ହବ। ସାର ପଡିବ ଆଉ ଯୋଉମାନେ ଡାଇରେକ୍ଟ ରୁ-ରହୁଛନ୍ତି ତ ସେମାନେ ଆଉ ଖେଳୁଡା ଓସରି ବାଛ ବା ମାନେ ବାଛୁ ଉନାହାନ୍ତି। କାହିଁକି ନା ଡାଇରେକ୍ଟ ସେମାନେ ବାଛି ବାଛି କିି ତଳିଟା ରୁଇଲେ ନା। ତ ସେମାନେ ଆଉ ବାଛୁନାହାନ୍ତି ସବୁ ମାନେ
ନାଇଁ ଗଛ ତ ଏକୋଇଶି ଦିନ ନା ବା ଏକୋଇଶି ଦିନ ନା ପଇଁଚାଳିଶ ଦିନ ପରେ ହୁଁ। ତ ଆମ ଆଡେ ବାଛା ହଉଛି ଯୋଉ ତଳି ରୋଇଲା ପରେ ଏକୋଇଶ କିମ୍ବା ଏକ ନାଁ ମାସେ ପରେ। ଆମର ଆମ ଆଡେ ବଛା ହଉଛି ମାନେ ବିଲ ଭିତରେ ଲୋକ ଯାଇକି ବାଛୁଛନ୍ତି।
ଓ ହୋ।
ତମ ଆଡେ ଆଉ ତଳି ରୋଇଲା ପରେ ଆଉ ପୋଛା ପୋଛି କରୁନାହାନ୍ତି।
ଆଉ ତଳି ରୋଇଲା ପରେ ବଛାବୁଛି ହଁ ହଉଛି ନା। ବ ବାଉ ବା ଶୁଣୁନାହାନ୍ତି କାହିଁକି ଡାଇରେକ୍ଟ ତଳିଟା ରୋଇଲ ଆଉ ଯଦି ଅତି ଘାସ ହେଲା ବାଛୁଛନ୍ତି ନହଲେ ନହଲେ ବାଛୁନାହାନ୍ତି ଯଦି ପୁରା ପରିଷ୍କାର କରିକି କଲେ ତ ଆଉ ବେଶୀ ବାଛୁ ଅଳ୍ପ ବାଛିଆକୁ ପଡୁଛି ମୁଲିଆ ବେଶୀ ଲାଗୁନାହାନ୍ତି ନହେଲେ କିନ୍ତୁ ଯିଏ ରୁ ଧାନଟା ବୁଣ ହଁ ତାଙ୍କ ଦରକାର ଟିକେ ବଛା ଖେଳୁଆ କରିବାକୁ ପଡୁଛି ଟିକେ। ଆମ ଯିଏ ଡାଇରେକ୍ଟ୍ ମାନେ ତଳି ପକଉଛି ସେ ତାକୁ ବଛାଟା ଟିକେ ଦରକାର ନାହିଁ ଆଉ। କାହିଁକିନା ସେ ପୁରା ଡାଇରେକ୍ଟ ତୋଳି ଟା ରୋଇିଲା ନା ଘାସ ଫାସଟା କରିକି ଆ ବେଶୀ ଘାସ ହୁଏନି। ନା ରୋଇବାରେ ବେଶ ଘାସ ହୁଏନି ଆଉ ଖାଲି ବୁଣି ଦେଲେ ସେ ଡାଇରେକ୍ଟ୍ ପୁରା ଲାଗି ଲାଗି ଧାନ ଟା ହେଇଯିବ ତ ବେଶି ହୁଏନି ଲାଗି ଲାଗି ହେଇଯାଏ ଧାନ ଆଉ ଖେଳୁଆ ସରି ତଳି ରୋଇଲେ ସେ ମାନେ ସେ ଟାଇମରେ ଠିକ୍ ମାନେ ଭଲରେ ହୁଏ ଧାନ ଟା ଆଉ
ମାନେ କଣ ବୁଣାଟାରେ ବୁଣାଟାରେ ଅଧିକା ଧାନ ହୁଏ ନା ଏ ରୁଆଟାରେ ଅଧିକା ଧାନ ହୁଏ।
ରେ ମାନେ ଆମର ତଳି ରୁଆରେ ବହୁତ ଭଲ ଧାନ ହୁଏ। ଯାହାର ତଳି ରୁହୁଛନ୍ତି ସେମାନଙ୍କୁ ଭଲ ଧାନ ଆମର ତଳି ରୁଆ ହଉନି ବୁଣା ହଉ ଅଳପ ଧାନ। ଆମର ଗୋଟେ ବର୍ଷ ତଳେ ରୁଇଥିଲୁ ଭଲ ଧାନ ହେଇଥିଲା ବ ମାନେ କେତେଟା ପନ୍ଦରଟା ନା ଷୋହଳ ଟା ବସ୍ତା ତ ଆମର ଯେତିକି ଅଳ୍ପ ବିଲ କିଣିଛୁ ନା ଯୋଉ ଯୋଉଠୁ କିଣିଛୁ ସେଠୁ ଚାଷ ହଉଛି ନା।
ହୁଁ।
ଅ ସେଇଠୁ ମାନେ ଷୋହଳ ଟା ନା ସତରଟା ବସ୍ତା ସତରଟା ବସ୍ତା ହେଇଥିଲା ମାନେ ଖାଲି ତଳି ରୋଇ ଥିଲୁ ଯେ ଆଉ ଏଥର ବୁଣା ହେଇଥିଲା ଆର ବର୍ଷ ତ ଅଳ୍ପ ବାରଟା ନା ତେରଟା ବସ୍ତା ଥିଲା ଆ
ନେ ରୁଆଟାରେ ରୁଆଟାରେ ଟିକେ ଅଧିକା ଧାନ ହୁଏ ଆଉ।
ହଁ ହଁ ପୁଆଡରେ ଭଲ ଧାନ ହୁଏ। ବୁଣାରେ କମ ଧାନ ହୁଏ ବୁଣା ଆମର ବୁଣା ହଉଛି ନା କିଏ ଆମର ରୋଇଲେ ବି ଭଲ ହୁ ହଁ ଯେ ବାପା ତ ବାହାରେ ରହୁଛନ୍ତି। ଆଉ କିଏ ମୁଲିଆବି ଏକରେ ମିଳୁନାହାନ୍ତି ମୁଲିଆବି ସମସ୍ତେ ଠିକା ନେଇ ପଳଉଛନ୍ତି ସେମାନେ ତାଙ୍କର ରୋହୁଛନ୍ତି ସମସ୍ତେ ସାଇ ସାରା ମାନେ ଅ କରୁଛନ୍ତି। ନା ରୋଉଛନ୍ତି ତ ବୁଣୁଥିଲ ମୁଲିଆ ମିଳନ୍ତେ। ଆଉ ସମସ୍ତେ କରୁଛନ୍ତି ମୁୂଲିଆ ମିଳୁ ନାହାଁନ୍ତି। ଆଉ ପୁଣି ଦଉଛୁ ଆଉ।
ହୁଁ।
ଏମିତି ହଉଛି କଥା ଆଉ
ଆଉ ରଜ ରଜରେ କଣ କଲେ ରଜ କେମିତି ପାରିଲେ।
ହୂଁ ହୁଁ। ଆ ଏମତି ଆଉ ଆପଣଙ୍କର କେମିତି ଧାନ ସବୁ ଆଡେ ହଉଛି।
ଆମ ଆଡେ ସବୁ ରୁଆ ଆମ ଆଡେ ବୁଣା ନାହିଁ। ଆମର ଢିପ ବିଲ ସହ ବି ବୁଣା ମାନେ ବି ରୁଆ ହଉଛି କଣ ପାଇଁ ନା ଆମର ଟିକେ ପୋଖରୀ ଢିପ ବିଲ ହେଲେ କଣ ପୋଖରୀ ସୁବିଧା ଅଛି ଆମର। ଯେ ଲୋକ କଣ କରନ୍ତି। ଏଇ ଏଇ ଦେଖ ଆସିଲା ଏଇନା ଆମର ଶ୍ରାବଣ ମାସ ଆସି ପସିଲା, ଏଇନା ବର୍ଷା ଝରି ଆସିବ। ଏଇ ଟାଇମ ରେ ଲୋକ ଢି ପ ବିଲ ଗୁରାକୁ ରୋଇଦେବେ ଆଗେ।
ଓହୋ।
ଧାନ ବାହାରିଆ ବାହାରିଆ ଫୁଲ ଖେଳେଇବ, ଫୁଲ ଖେଲେଇଲା ବେଳକୁ ଥରେ ପାଣି ମଡେଇଦେବେ ମ ମଟର ରେ ପାଣି ମଡେଇଦେବେ ବିଲରେ।
ହଁ।
ଧାନ ହେଇଗଲା, ତାପରେ ଛାଡି ଦେବେ ଆଉ ଆଉ ଆଉ ଆଉ ପାଣି ମଡେଇବେନି, ଧାନ ସେଇଥର ସେଇଥରେ ହେଇଯିବ। ତାପରେ ଶୀତ ପ ଶୀତ କା କର ପଡି ଆରମ୍ଭ ହେଇଯିବ ନା, ଧାନ ଯେତେବେଳେ ବାହାରିବା ଟାଇମ ହିଁ ସେତେବେଳେ ଶୀତ ଆରମ୍ଭ ହୁଏ। ଫୁଲ ଯେତେବେଳେ ଖେଳେଇ ଧାନ ଯେତେବେଳେ ଫୁଲ ଖେଳେଇବ, ସେତେବେଳେ ଶୀତ ଆରମ୍ଭ ହବ। ସେଟା ସେ ସେ ସେଇ କାକରକୁ ଇଏ ତଳ ପାଣି ଯୋଉ ପାଣି ମଡେଇଥିବେ ସେଇଥିରେ ଧାନ ହେଇଯାଏ। ହେଇଯାଏ ହଉ, କିନ୍ତୁ ଯେତିକି, ମାନେ ଅ ହବା କଥା ସେତିକି ହୁଏନି। ଯେହେତୁ କଣ ସେଇଟା ଢିପ ବିଲ ଆମର ଧାନରେ ଯେତିକି ପାଣି ଦରକାର ସେତିକି ପାଣି ସେଠି ରୁହେନି। ଯାହାଫଳରେ ଧାନ ଟିକେ କମେ, ଧାନ ଟିକେ କମେ କିନ୍ତୁ ଆମର ଖାଲ ଖାଲ ବିଲ ଅଛି, ମଝା ମଝିଆ ବିଲ ଅଛି ବି। ସେଇ ବିଲ ଗୁରା ବି ସବୁ ଭଲ ଧାନ ଆସେ। ଏକରକେ ମିନିୟମ ତିରିଶ କୁଇଣ୍ଟାଲ ବତିଶ କୁଇଣ୍ଟାଲ ନଖେ ଷାଠିଏ ବାଷଠି ପକେଟ ନାଖେ ଆ ମାନେ ଆଦାୟ କରିଦିଅନ୍ତି।
ହୁଁ।
ଏମିତି ସବୁ ଚାଷ ଫାସ କରୁଛନ୍ତି। କିନ୍ତୁ ଆମ ଆଡେ ଟିକେ ଏତିକି କି ପୋଖରୀ କେ କେନାଲ ସୁବିଧା ଅଛି ହେଲେ କେନାଲ ରେ ବି ପାଣି ଆସେନି। କଣ ପାଇଁ ନା ଆମର ହେଲା ଲାଷ୍ଟ ମାନେ କେନାଲ ପାଣି ଆସିବାର ଲାଷ୍ଟ ଜା ଜାଗା ଆମର। ମାନେ ପାଞ୍ଚୁଟା ଗାଁ ପାଣି ମାଡିକି ଆସିଲା ପରେ ଆମ ଗାଁକୁ ଆସ ପାଣି ପହଞ୍ଚିବ ଯାଇକି। ସିଏ କଣ କରନ୍ତି ଯେ ସେ ସବୁ ତୋ କେନାର ମାନିକାରେ ସେମାନେ ସବୁ ମାନେ ବନ୍ଧ ପକେଇ ଦିଅନ୍ତି। ଆଡି ବନ୍ଧ ପ ପକେଇ ଦିଅନ୍ତି। ଯେ ସ ଯେହତୁ ତାଙ୍କ ଗାଁ ଦେଇକି ଆସେନା ପାଣି, ସିଏ କହିବେ ଭାଇ ଆମ ଗାଁ ହେଇ ସରିଲା ପରେ ତଳବାଲାକୁ ଆମେ ଛାଡ଼ିବୁ। ହେଲା। ତଳ ବାଲା ସେମିତି ତଳ ବାଲା ତ ତଳ ବାଲା ବି ସେମିତି ତଳବାଲା ସେମିତି କରିବ। ସିଏ ପାଣି ଆସିଲା ପରେ ଆସିଲା ପରେ ସିଏ କହିବ ନାଇଁ ଭାଇ ଆମେ ପାଣି ମଡେଇଲା ପରେ ଭାଇ ତଳ ବାଲା ନବ। ଏମିତି ହେଇ ହେଇ ଆମ ପାଖକୁ ଆସିଲା ବେଳକୁ ଫାଷ୍ଟ ବାଲାର ବିଲ ଶୁଖି ଯାଇଥିବ। ଯୋଉ ଫାଷ୍ଟ ଯିଏ ମଡେଇଥିବେ ପାଣି, ତାଙ୍କ ମାନଙ୍କର ବିଲ ଶୁଖିବା ଆରମ୍ଭ ହେଇଯାଇ ଆମ ପାଖକୁ ପହଞ୍ଚୁ ପହଞ୍ଚୁ
ଉ ହୁଁ।
ପହଞ୍ଚୁ ପହଞ୍ଚୁ, ଆମ ପାଖରେ ପହଞ୍ଚୁ ପହଞ୍ଚୁ ଆଉ ମାନେ ପାଣି ଆଉ ନଥାଏ। ପୁଣି ଫାଷ୍ଟ ବାଲା ନେଇଯିବେ, ଯୋଉ ପାଣି ଟିକେ ଆସିବ ଫାଷ୍ଟ ବାଲା ନେଇଯିବେ। ଏମିତି ହେଇ ହେଇ ଆମ ଆଉ ତା ଟିକେ ପାଣି ଆସିଲା ଟିକେ ଅସୁବିଧା ଆମେ ଯାହା ହଉ ବର୍ଷା ଉପରେ ପୁରା ନିର୍ଭର କରୁ।
ହୁଁ ହୁଁ।
ପୁରା କହିବାକୁ ଗଲେ ଫୁଲ ନିର୍ଭର ବର୍ଷା ଉପରେ ଆଉ। ବର୍ଷା ନହେଲେ ଆମ ଗାଁ ଆମର ମରୁଡି ବର୍ଷା ହେଲେ ଜାଣିବ ଉ ଭଲ ଧାନ ହେଇ ବାହାରଲା ଆଉ।
ହଁ।
ଆଉ କେନାଲରେ ବି ଭରସା ନାହି ଏତିକି ଯୋଉ ଖାଲୁଆ ବିଲ ଗୁଡା ଯୋଉ ସେଇଟା ଆମର ଆମର ଗୋଟେ ବନ୍ଧ ଟାଇପ ର କରିଦିଆ ହେଇଛି। ମାନେ ଆମର ନାଳ ଦିଟା ଯାଇଛି ଆମ ଇଏରେ ସେ ନାଳକୁ ନାଳରେ ବନ୍ଧ ତିଆରି ହେଇଛି।
ହଁ।
ବଡ ବଡ ଗେଟ୍ ସବୁ ଲାଗିଛି ଯୋଉଟା ତିନିଟା ଗେଟ ଲାଗିଛି ବନ୍ଧ କରାହେଇଛି। ମାନେ ସେଇ ପାଣି ଟାକୁ ଷ୍ଟକ୍ କରିକି ରଖା ହୁଏ। ନାଳ ପାଣି ଟାକୁ ଷ୍ଟକ୍ କରି ରଖାଯାଏ ଯେତେବେଳେ ଏମରଜେନ୍ସି ପଡେ ସେ ଯୋଉ ଖାଲ ବିଲକୁ ପାଣି ଦରକାର ହୁଏ ଯୋଉ ଖାଲ ଖାଲ ଯୋଉ ବିଲ ଗୁଡାକ ସେଇଟା ଆମର ସବୁ ବଡ ବଡ କେନାଲ ସବୁ ଖୋଳାହେଇଛି ମାନେ ଢଳେଇ ର କେନାଲ ଖୋଳାହେଇଛି ସେଇଥିରେ କବାଟ ଟେକି ଦେଲେ ସେଇ ଧଳେଇ କେନାଲ ରେ ପାଣି ଯାଏ ଡାଇରେକ୍ଟ୍ ଯାଇକି ବିଲ ମାନିକ ରେ ସବୁ ମାଡିଯାଏ। ସେଇଟା ଟିକେ ଭଲ ଧାନ ହୁଏ ସେଇ ଜାଗା ଟା ଏମିତି ରୁହେ ଆଉ।
ହଁ।
ନର୍ମାଲ ଟିକେ ରୁହେ ଆ
ଓ ହ।
ଆଉ କଣ ରଜ କେମିତି କଣ ପାଳିଲେ?
ଭଲ ସବୁ ରଜ।
ଚାରି ର ରଜ ଚାରି ଦିନ ଚାରି ଦିନ ୟାକ କଣ ମୋଜ ମସ୍ତି କଲେ ଟିକେ ଜଣାନ୍ତୁ ଆମକୁ?
ହଁ ସବୁ ତ ମାମୁଁ ଘରେ ପାଳିଲୁ। ରଜ।
ମାମୁଁ ଘରେ ବୋଧି ସେଇ କାମାକ୍ଷାଠୁ କେତେ ଦୂର
ଅ ତୁଜି ସାତ କିିଲୋମିଟର।
ମାମୁଁ ମାନେ କହିବାକୁ ଗଲେ ଏଁ ମାମୁ ଘର ଯୋଉଠି ତମ ଘ ସାତ କିଲୋମିଟର ସାତ ଟ ମାନେ ସାତ ମିନିଟର ବାଟ।
ହଁ ହୁଁ।
ଆ ତ ଡେଲଟା ଯିବା ଆସିବା କରୁଥିବ ତାହେଲେ ଘରକୁ?
ହଁ ହଁ। ମାମୁ ଘର ଆମର ର ସବୁବେଳେ ମାମୁ ଘର ଆଉ
ତମେ ମାମୁଁ ଘର ବୋଲି ସେଇ ଯୋଉ ହ ତମେ ଯୋଉ କଲେଜ ଯାଓ ପର୍ଯ୍ୟ କଲେଜ ଯାଅ ସେଇପଟେ ଲାଇନି।
ହଁ ହଁ ହଁ।
ଆଉ ତମେ ତ ଆହୁରି ତମକୁ ସୁବିଧା ହୁଏ ନା ତମେ କଲେଜ ଯାଅ ମାମୁଁ ଘର ରହିଲ କଲେଜ ଗଲ ପୁଣି ମାମୁଁ ଘରୁ ଆସିଲ ଖାଇଲ ପିଇଲ ପୁଣି ଆଇିଲ ଘରୁ।
ନାଇଁ ମାମୁଁ ଘର ଟା ଦୂର ଆମ ବସଷ୍ଟାଣ୍ଡରୁୁ ମାମୁଁ ଘରକୁ ହେଲେ କିନ୍ତୁ ଏଇଠି କାମାକ୍ଷା ପାଖରେ ଆଉ।
ଓ ହୋ। ହଉ।
ହଁ।
ରଜ ବିଷୟରେ କଥାବାର୍ତ୍ତା ହବା ୟା ପର କଲ ରେ।
ହଁ।
ହଉ ମୁଁ ରଖୁଛି।
ହଁ ହଁ।
ଆଜ୍ଞା।